ଥର
ହ୍ୟାଲୋ
ହୁଁ
ହୁ ହୁ କଣ ଗପୁଚ?
ତାଇ କି ସାଇଡକୁ ସାଇଡି କୁହ ଟିକେ କନେକ୍ଟ ଟା ପାଉନି ବୋଲରେ ହ୍ୟାଲୋ ନେଟ ୱର୍କ ପାଉନି ନାଇଁ ନେଟୱାର୍କ ଟେ ଠିକ ସେ ହବନା
ହ୍ୟାଲୋ
ହୁଁ
ଶୁଭୁଛି
ହୁଁ ହୁଁ ଶୁଭାଯାଉଛି ଏବେ
କଣ କରୁଛ?
ନାଇଁ ଏବେ ତ ଅଫିସ ରୁ ଆସିକିରି ଟିକେ ଟ୍ରେ ରେଷ୍ଟ ନେଇ ଟିକେ ଖାଇଦିଏ ଭାତ ଏବେ।
କଣ ଖାଇଲ ।
ଭାତ ଆଳୁ କାଙ୍କଡ଼ ଭଜା । ଏବେ ତ ଖାଇସାରିଲି ଖାଇର ତମେ ଫୋନ କଲ ଆଉ ।
କରେଣ୍ଟ ଅଛି ।
ହୁଁ ଅଛି ତ ଆନନ୍ଦ ଫୋର୍ ଟା ସକାଳୁ ଆଶୁଥିବ ବୋଧେ ନା କଣ। ସକାଳୁ ଯାଇଥିଲା ଟିକେ ଖାଲି ଗଲା । ତାପରେ ବର୍ଷାତ ଏତେ ବି ଏତେ ଜୋର ତ ବର୍ଷା ଆସିନି ।
କେଡେ ଜୋର ସେ ବର୍ଷା ଆସୁଥିଲା।
ପବନ ବି ହେଉଥିଲା କି କେଡେ ଜୋରେ।
ହୁଁ ତମେ ଶୋଇଥିଲ ଜାଣିବ କଣ ସେ ବାହାର ରୁମ ରେ ପଢଉଥିଲି ଯେ ମୁ ଦେ ଦେଖିଛି ।
ଓହୋ ଟାହିରି କହିଲେ ଆମର ସାଇଡ ରେ ସେପଟ ସାଇଟ ସାହି ରୁ ଗଲାବେଳେ । ଗଛ ସବୁ ଭାଙ୍ଗି ଯାଇଛି । ପୋଲ ଖୁଣ୍ଟ ଭାଙ୍ଗି ଯାଇଛି। ତାର ଛିଡି ଯାଇଛି।
ସିରେସ୍ ବର୍ଷା ହଉଥିଲା।
ମୋର ଆଉ ଏତେ ଖିଆଲ ନାହିଁ ମୁଁ ଶୋଇ ପଡିଥିଲି। ଏତେ ଜୋର ବର୍ଷା ହେଲା ଯେ ଗ ଗଛ ଭାଙ୍ଗିବା ଯାଏ ଗଲା କଥା ।
ଘଡ଼ଘଡ଼ି ବିଜୁଳି ମାରିଥିବ।
ହୁଁ ହେଇଥିବ ଯେ କିନ୍ତୁ ମତେ ମୁଁ ଜାଣିବରେ । ବର୍ଷା ତ ଏତେ ଜୋର ବି ଆସିନି ବୋଲେ ମୁଁଇ ଜଣେବାରେ।
ହୁଁ ସିରିଏସ ବର୍ଷା ଆସିଛି ଘଡିଘଡି ବିଜୁଳି ବାକି ହେଇନାହିଁ ଏତେ।
ହୁଁ ଫେ ପବନ ଏଡେ ପବନ ତ ଏଡ଼େ ଜୋରେ ହେଇନି। ଖାଲି ବର୍ଷା ହଉଥିଲା ଯା । ବଡ ଗଛ ଟେ ଭାଙ୍ଗି ଯାଇଚି।
ସେ ସେଇ ଗଛ।
ହଁ ସେ ଯୋଉଠୁ ବଡ ଗଛ ଗୋଟେ ନଥିଲା ।
ଯୋଉଠି ପୂଜା କରୁଥିଲେ।
ନାଇଁ ନାଇଁ ନାଇଁ ନାଇଁ ତାର ପଛୁକୁ ଗୋଟେ ଆମ୍ବ ଗଛ ଗୋଟେ । ପିଲା ବହୁତ ବଡ ଅଛି।
ହୁଁ ।
ପୁରା ଭାଙ୍ଗି ଯାଇଛି ପୁରା ଏମିତି ଭାଙ୍ଗିଛି ଗଛ ପୁରା ରୋଡ କୁ ପୁରା କଭର କରି ପୁଡ଼ିଯିବ । ଧର ଏପଟୁ ଯିବୁ ବୋଲି ଯାଇ ପାରିବନି ସେପଟେ ଆଇିବ ବୋଲି ବି ଆସି ପାରିବନି। ମଝିରେ ପଡୁଛି ପୁରା।
ଥଣ୍ଡା ଭଲ ହେଲା କି ତମର?
କାଇ ଥଣ୍ଡା ଭଲ ହଉଛି ମେଡିସିନ ତ ଖାଇବାକୁ ପଡିବ। ମେଡିସିନ କାଲି କେନ ଧରି କି ଆଇଚି ଅଜୀ ଧରିକି ଆଇବାକୁ ପଡିବ। ଆଜି ଯାଇକି ଛତୁଆ ପଚାରିଲି ଯେ । ସେ ହଁ ଅଛି ବୋଲି କହିଲା କିନ୍ତୁ ସେ ବିଜି ଥିଲା ସେ ଦେଲା ନାଇଁ।
କଣ?
ଛତା ଧରିକି ଆସିି ପାରୁଚି? ସେ ଦୋକାନ ରେ କଣ ବିଜିଥିଲା ସେ ଦେଲା ଆକୁ ଟିକେ ଲେଟ୍ ହବ ବୋଇଲା।
ଛତା କଣ କରିବ?
ଧରିକି ପଳିଆସିଚି ସକାଳୁ ଗଲା ବେଳେକୁ ଦୁଇ ତିନି ଆଉ ଦିନ ମତେ ଖାଇବା ପଡିବ ନା। ବାପା ମାନେ ବୋଧେ କାଲି ଆସିବେ ବୋଲି କ କହୁଥିଲେ।
ହୁଁ!
ବାପା ମାନେ ବୋଧେ କାଲି ଆଡେ ଆସିବେ ବୋଲି କଣ ଜଣା ପଡୁଛି।
ଆସିବେ!
ହୁଁ!
ରୁମ୍ ଦେଖିଚ?
ନାଇଁ ରୁମ ଦେଖିବାକୁ ତ ଯାଇନି। ଆସୁ ଏତେ ଯିବା ସେ ଗ୍ୟାସ୍ ପାଇଁ କଣ ଯିବା କହୁଥିଲେ। ଗ୍ୟାସ ପାଇଁ ଯିବୁ। ତାପରେ ମୁଁ ଏଇଠୁ ପଳେଇବି ନା। ସବୁ ଜିନିଷ ପତ୍ର ରେଡି ରାଡ କରି ରେଡି ଧରିକିରି
ଏରେ ତମେ ଚାହା ତମେ ନୂଆ ଖାତା କରିବ ପରା।
ହୁଁ।
ସେ ଏଫ ସିଆଇରେ ସେ ଅଫିସରେ କରିଦେଉନା।
ସେଠି ହିଁ କରାହେବ ଯେ କଥା ହୋଉଚି ବାବାଙ୍କୁ ସାଟିସଫାକ୍ସନ ଦରକାର ଗୋଟେ ଯେ ପିଲା ଘରକୁ ଯିବ। ବା ତାର ପରେ ଯାହାବ ତ ଘରେ ଘରକୁ ଆଗ ଆସିବେ ବୋଲି। ମୁଁ ତା ଘରକୁ ଯିବାର ଅଛି ତାର ପରେ ସେମାନେ ଘରେ ଯାହା କରେ ସେଇ ହିସାବ କଣ କରୁ ତାପରା ଦିନ ସେ ଦିନେଶ ର ସେମତି କିଛି ରହିିବାର ନାହିଁ ଫେରେ
ଗଲ
ସିଏ ପର୍ମନେଟଲି ସବୁଦିନ ରହିବ କି ନାହିଁ ସେମିତି କିଛି ତ ଠିକ ଠିକଣା ନାହିଁ।
ହଁ ତ ମୁଁ ଏବେ ପାଇଁ ରହିଚି ତ ପରେ ଦେଖବା ସେଇ ଅନୁସାରେ ରୁ
ସେଟା ତ ସେଟା ଦେଖବା କଣ ହୋଉଚି ଏବେ ତନ ବର୍ଷା ପବନ। ଯାହା ହୋଉଚି କେତେ ଦିନ ଯାକ ବର୍ଷା ଅଛି କେ ଜଣ କି ବର୍ଷା ଋତୁ ଷ୍ଟାର୍ଟ ହେଇଗଲା ଜଣାନାହିଁ।
ହେଇଗଲା ଜୁଲାଇ ମାସ ଆଲାଣିପରା।
ହୁଁ କିନ୍ତୁ ଆମେ ଜାଣାରେ ଏବେ ଋଷି ଏବେ କଣ ହବ ବିଲବାଡି ରୁଆ ହବ, ମାନେ ବର୍ଷା ହବ ମାନେ ଏତେ କି କିଏ ଜାଣୁଛି ବର୍ଷା ଷ୍ଟାର୍ଟ ହେଇଗଲା ବୋଲି। ଏତିକିରେ ଜଣା ପଡୁଚି ବର୍ଷା ଆରମ୍ଭ ଭଲ ବୋଲି ଆଉ କାରଣ ପହରି ରଜ। ପହଁଲି ରଜ ସରିଲା ପରେ ତାପରେ ଯୋଉ ବର୍ଷା ଟା ହୁଏ ସେ ବର୍ଷ ର ହିଁ ଜଣା ପଡିଯାଏ ଯେ ଚାଷୀ ଆରମ୍ଭ କର ତାର ଫା ର ସେ ରହିବ କ୍ଷେତ ରହିବ। ଆରମ୍ଭ ହେଇଯିବ ଆମ ଘର ତ ସେଦିନ ହେଇକି ଆରମ୍ଭ କଲେ।
ବଦନ।
ଆମର ଯେଦିନ ରଜ ସରିଲା
କ୍ଷେତରୁ ବି ସାରିଲଣ
ନାଇଁ କ୍ଷେତ ରୁଆ ହବ କି?
ଆଉ।
କ୍ଷେତ ରୁଇବା ପାଇଁ ହେଲେ ଇଏ ଧର ତଳି ଅଛି।
ଓ ହୋ।
ତଳିଆକୁ ବୁଣା ହବ ନା। ତଳି ବୁଣା ହେଇଯାଇଚି। ଥୋଡି ପୁରା ବଡ ବୁଣା ହେଇଯାଇଚି। ଏବେ ଖାଲି ରହିଲା ତଳି ଯୋଗା ହବ। ତଳି ବଡ଼ ହବ।
ମୁଁ ଗୋଟେ ସେ କାମ ଯାକ ମତେ ଜଣା
ମତେ ଜଣା ନା ମୁ ବୋହୁତ ଥର କରିଚି। ଗାଁରେ ଥିଲା ବେଳ ତ ମୁଇ ଟେନଥେ ପରେ ପରେ ଦଶମ ପରେ ପରେ ବୋହୁତ କାମ କରିଚି ଛୁଟି ପାଇ ତାପରେ ସିନା ପଢେଇଲେି ବାହାରକୁ ସାଇନ୍ସ ପାଇଁ ସେଥି ଭିତରେ ବୋହୁତ କାମ
ହଁ ମୁ ତମଠୁ ମୁଇଁ ଶିଖିବି ମାମୁ ଘରୁ ଟିକେ ଯିବି ସେ ଟାଇମରେ ବଲଛି ଯେ ବାପା ନାଇଁ ଥାଉ ଦରକାର ନାହିଁ ବୋଲି କହୁଛନ୍ତି।
ହୁଁ ଅଣ୍ଟା ରକା ହେଇଯିବ ପୁରା।
ବାବା ମନା କରୁଛତି କାଲି କେଜାଣି।
ଆ ସେଟା ତମ ଲାଗି ଅଣ୍ଟା ପିଠି ବଥା ହେଇଯିବ। ଜାଣିଛନ୍ତି ଘରେ ଆଉ ମେଡିକାଲ ସାଙ୍ଗେ ସାଙ୍ଗେ ଦିନେ କି ସେପୁରା ସବୁଦିନେ ସେ କାମ କରିବାକୁ ପଡେ।
ମୋଠୁ ସାନ ସେ ମାମୁ। ତାଙ୍କର ଝିଅ ମୋଠୁ ସାନ ସିଏ ସବୁ କରୁଛି।
ସାନ ହେଲା ବୋଲି କାମ ଶିଖିନାହିଁ କି ସେ ତମେ ଯଦି ଛୋଟିଆ ବେଳୁ କରିଥାନ୍ତ କାମ ଦାମ ସବୁ ଛୋଟିଆ ବେଳୁ ଏକା ତମ କେବେ କି କହିବାକୁ ପଡଥାନା ତ ଜେଲ ଯାଇକି କରିପାରିଥାନ୍ତ।
ହୁଁ।
ଛୋଟବେଳୁ ଯିଏ ଶିଖିଛି। ସିଏ ଶିଖି ଯାଇଛି ଏବେ ତମକୁ କାମ କରିଆକୁ କହିବେ ତ କ୍ଷତି ତାଙ୍କର ଏକା ହେଇଯିବ ତାପରେ ତମେ ସବୁ ଜାଣ ମାନେ ତମେ ସେ ସେଟା କାମ କରିବ କୁ କାନ୍ଦ ଖାଲି ଘର ବସିବା କିଛି କାମ ନାହିଁ କିଛି କରିପାରିବ ନାହିଁ ତାପରେ
ଆମେ ସ ଗାଁକୁ ଗଲେନା ଆଗରୁ ସେମାନେ ସମସ୍ତେ ବୁଝିବାକୁ ଥିଲେ ସାହିରେ।
ହୁଁ।
ତ ଆମେ କଣ କରୁଥିଲୁ ନାଳ ଆଡ଼େ ଯାଇକି ଏମତି ଅ କିଛି ଲୋକ ଏମତି ଅଧା ଲଗେଇକି ବର୍ଷା ହଉଛି ବୋଲି ପଳେଇ ଥିବେ କି ନାଇଁ ଘରକୁ
ହଁ।
ସେଇଟା ସେମାନେ କଣ କରିବେ ଶିବାନି ମାନେ ସବୁ? ଲଗେଇବା ବଲି କହିବ ମୋର ତ ଜାଣୁନି।
ହଁ।
ସେମାନେ ଗୋଟେ କ୍ଷେତ ଅଧା ଲଗେଇ ଦେଇଥିଲେ ସେମିତି
ହେ ଗୋଟେଡୁ ଭଲଛେ କିନ୍ତୁ ଅ ରୋଇ ଗୋଟେ କ୍ଷେତ ରୋଇବାର ଗୋଟେ ଶୈଳୀ ଅଛି। ଠିକ ସେ ନ କହି ଜାଣିଲେ କ୍ଷେତ ସେଟା ହବ ନାହିଁ ବି। ତାପରେ ଗୋଟେ ଦିଇ ପ୍ରକାର କ୍ଷେତ୍ର ରଉଛନ୍ତି ନା। ହୁଁ ସ୍ମୃତି ତ ପଇସା ବହୁତ ଇନକମ କରିଦଉଛି ସିଏ ଇଏ ମାସରେ ତାଙ୍କର ପଇସା କିଇ କଣ ହବ ତାକୁ କୋଉଟା ଏବେ ଫେର ରେ-ରେଟ ବଢିଆ ଯାଇଛି ନା।
ମତେ କହୁଥିଲେ ଥରେ ହମରେ ମତେ କୋଉଥିଲେ ଥରେ ଆର ବର୍ଷ କହୁଥିଲେ ବୋଧେ
ହୁଁ ତାପରେ କ୍ଷେତ ରୋଇବାର ଗୋଟେ କଣ ତରିକା ଅଛି କି ନାଇଁ। ଦି ପ୍ରକାରର କ୍ଷେତ ରହୁଛନ୍ତି ଡାଇରେଟ ବୁ-ବୁଣି ଦଉଛନ୍ତି କି ନାଇଁ ଗୋଟେ? ବୁଣି ଦେବା ଟା ଅଲଗା ତାପରେ ଧାଡି ଧାଡିକି ରୁଇବା ଟା ଅଲଗା।
ହଁ।
ଧାଡି କ୍ଷେତ୍ର ବି ହେଇଟା ବି ଆଥଟା ବି ନିୟମ ଅଛି।
ହୁଁ ।
ହୁଁ ସେଥିଲାଗି ଯାହାବି କରାର ଅଛି ଆଗ ଟିକେ ଶିଖିବାର ଅଛି, ଶିଖି ସାରିଲା ପରେ କଲେ ଠିକ ଅଛି। ନ ଶିଖିକି ସିଧା ଯାଇ କରୁ ହେରା ଉଁ କ୍ଷତି କ୍ଷତି ହିଁ କ୍ଷତି।
ହଁ।
ଅଁ। ଏ ଆମର ଲାଡଲି ହଉ କି ସ୍ମୃତି ହଉ ସେମାନେ ଜାଣିଗଲେନ କେମିତି ରୁଆ ଯିବ କେମିତି କଣ?
ହଁ।
ସେମାନେ ବି ଆରାମ୍ ସେ କରିଦଉଛନ୍ତି।
ହୁଁ।
ହୁଁ।
ଯେ ଜାଣିବୁ ସେ କରିବୁ, ଆମର ଲିଜା ବି ସେ ଇଏ କାମ ଯାଉଛି। ମୁଲିଆ କାମ କରି ଯାଉଛି।
ହଁ ସିଖିବା ନିହାତି ଦରକାର। ଆମର ବି ସେମିତି ମୋର ଦିଦି ମାନେ ସବୁ ଶିଖ ଟା କଣ ଶିଖି ସାରିଲା ପରେ ତାପରେ ଗଲେ ଚଳିବ ସେଟା କିଛି ଅସୁବିଧା ନାହିଁ ଆଉ ଶିଖିିନଥିବ ପଳେଇବ? ତାଏଲେ ପରଦିନ ଅଣ୍ଟା ପିଠି ରକା ହେଇଯିବ? ନ ଜାଣି ଦି ଗୋଟେ ରୋଗ ଟା ପଳେଇବ ସେଟା ନ ଆ ଗୋଟେ ପଳେଇବ ତାପରେ। ହୁଁ ସେଥିଲାଗି ସବୁ ଆଗ ଜାଣି ଶୁଣିକି ଯିବାର ଅଛି। ନହଲେ ହଇରାଣ।
ରଖୁଛି?
ହଉ ହଉ।